ହ୍ୟାଲୋ ହ୍ୟାଲୋ ସାର୍ ଶୁଭ ସନ୍ଧ୍ୟା କେମିତି ଅଛନ୍ତି?
ହଁ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ହୁଁ ମୁଁ ବି ବହୁତ ଭଲ ଅଛି।
ଆଉ ସନ୍ଧ୍ୟାରେ ଆଜି କିଛି ଟିଫିନ୍ ଫିଫିନ୍ କରିଛନ୍ତି ନା ନାଇଁ?
ନା ମୁଁ ଏଇ ପର୍ଯ୍ୟନ୍ତ ତ କିଛି କରିନି ଜାଣିଥିବେ, ଯେତେବେଳେ କି ଆମେ କର୍ମ କାର୍ଯ୍ୟରେ ଯାଉ ସେତେବେଳେ ସମୟ ମାନେ ସମୟ ହିସାବରେ, ଆମେ ସବୁ କିଛି କରୁ ଆଉ କିଛି ଦିନ ଯଦି ଛୁଟି ଯଦି ମିଳିଗଲା ତ ସେଇ ଦିନ ଅଳସ ଅଳସରେ କିଛି ସମୟ ପଳେଇ ହଁ ଆଜି ତ ରୁମରେ ଘରେ ହିଁ ଅ ଛି ମାନେ ଯେମିତି କି ଶୋଇବାରେ କୁହନ୍ତୁ ଫୋନ ଟିକେ ଦେଖିବାରେ ବୁଲାବୁଲି କର କରେ ସେଇଭଳିଆ, ମାନେ କିଛି ସମ୍ ଟାଇମ ଟେବୁଲ୍ ହିସାବରେ ଆଉ କିଛି ହୁଏନି
ହଁ ନିଜର ନିଜକୁ ଟିକେ କିଛି ସମୟ ଦେବା ଆମ ପାଇଁ
ହଁ ଏଇ ଆମକୁ ଯେତେବେଳେ କି ଆମକୁ ନିଜ ପାଇଁ ସମୟ କାଢୁ ଏଇ ଦିନ ଟା ଆଉ ଆପଣଙ୍କର?
ହଁ ନାଇଁ ମୁଁ ବି ସେମ ଖାଲି ଶୁଏ ଏବେ ଟିକେ ପୂର୍ବରୁ ମୁଁ ଗ୍ଲୁକୋଜ ଟିକେ ପିଇଥିଲି, ଆଉ ଟିଫିନ ତ ଏବେ କିଛି କରିନି, ସାଙ୍ଗମାନଙ୍କ ସ ସହିତ ଏବେ ଟିକେ ଆ ଯେହେତୁ କାଲି ସଣ୍ଡେ ଟା ଆଜି ଟିକେ ସାଙ୍ଗମାନଙ୍କ ସହି ତ ଭେଟ ହବାର ଅଛି। ତ ସେଠିକି ଗଲେ ସାଙ୍ଗମାନଙ୍କ ସହିତ ଆମେ ଟିକେ କଣ ଟିଫିନ ଫିଫନ୍ କରେଇ ନବୁ।
ଭଲ ସାଙ୍ଗସାଥିୀ ମଧ୍ୟ ପାଇଛନ୍ତି।
ହଁ ଆମେ ଚାରିଜଣ ସାଙ୍ଗ ଅଛୁ ବହୁତ ଭଲ। ଆମେ ଯେତେବେଳେ ବି ମିଶୁ ଆମେ ଚାରି ଜଣ ମିଶୁ ଭଲ ସେ ସେ ଦିନକୁ ଘଣ୍ଟାଟେ ହଉ ପଛକେ ଆମେ ମିଶିକି ଟିକେ ଦୁଃଖ ସୁଖ ହେଇକି ଆମ
ଆଚ୍ଛା ଆପଣ କଣ କହିପାରିବେ? ଏବେ ସେମାନଙ୍କୁ ଯେ ଆପଣଙ୍କ ଜୀବନରେ ଯୋଉ ସାଙ୍ଗମାନେ ଅଛନ୍ତି, ସେମାନେ ଆପଣଙ୍କର ପ୍ରକୃତ ବନ୍ଧୁ
ହଁ ଲାଇଫ ଟାଇମ ପାଇଁ ମୋର ସେମାନେ ଏବେ ବନ୍ଧୁ।
ନାଇଁ ପ୍ରକୃତ ବନ୍ଧୁର ପ୍ରମାଣ କଣ କେବେ ପାଇଛନ୍ତି? ଏମିତି କିଛି ହେଇଛି ଯେ ଆପଣଙ୍କୁ ଲାଗିଛି ଯେ, ସେମାନେ ହଁ ଆପଣଙ୍କର ପ୍ରକୃତ ବନ୍ଧୁ।
ସେମିତି ତ ମୁଁ କହିପାରିବିନି ଯେ ହଁ କିନ୍ତୁ ଯେହେତୁ ଆମେ ପ୍ରତିଦିନ ଆମେ ମିଶୁଛୁ ସେ ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା ହୁଏ ହଉଛୁ। ଆମର ଯୁଆଡେ ବି ଗଲେ ବି ବାହାରକୁ ଆମେ ସାଙ୍ଗ ହେଇକି ଯାଉ। କିମ୍ବା ଆମର ଘରମାନ ଙ୍କରେ ଯୋଉ ବି କିଛି ଅସୁବିଧା ହେଲା, ଆମେ ସେଇ ସାଙ୍ଗମାନଙ୍କୁ ଆମ ଦ୍ୱାରା କହିିକି ଆମେ ସେ ସେଇ ଅସୁବିଧାକୁ ଆମେ ଏଡେଇ ବି ପାରୁଛୁ ତ ମୁଁ ବି କହିପାରିବି ଯେ ହଁ ସେଇ ସାଙ୍ଗମାନେ ମୋର ପ୍ରକୃତ ବନ୍ଧୁ।
ହଁ ଏଇ କଥା ତ ଠିକ କହିଲେ ପ୍ରକୃତ ବନ୍ଧୁ ସେତେବେଳେ ହିଁ ଜଣାପଡେ, ଯେତେବେଳେ ଆମେ କିଛି ସମସ୍ୟାର ସମ୍ମୁଖୀନ ହଉ ସେ ସମୟରେ ଯଦି ସେମାନେ ଆ ଆପଣଙ୍କ ପାଖରେ ଆସିକି ଠିଆ ହେଲେ ଜାଣନ୍ତୁ ସେ ହିଁ ଗୋଟେ ପ୍ରକୃତ ବନ୍ଧୁ ଯେ ସୁଖରେ ଆଉ ଦୁଃଖ ପାଖେରେ ଥିବେ ଦିଟା ଜାଗାରେ ଯାଇ ଆମ ପାଖରେ ଠିଆ ହୁଏ ନା କି ଖାଲି ଖୁସି ସମୟରେ ହିଁ ରହିବ, ଆମର କିଛି ଯଦି ସମସ୍ୟା ଆସିଲା ସେଇ ସମୟରେ ସିଏ ଆମକୁ ଆଉ ଦେଖାଦବନି ଏଇଭଳିଆ ବନ୍ଧୁ ତ ତ ଏଇଭଳିଆ ଆଉ ଆଜିକା ସମୟରେ ଏବେ ତ ଯାହା ଦେଖୁଥିବେ। ତ ଏଇ ସମୟରେ ଆପଣ ଯଦି ଗୋଟେ ଭଲ ସାଙ୍ଗ ମିଳିଛି ଇଏ ତ ବହୁତ ଭଲ କଥା ବହୁତ ସୁନ୍ଦର।
ହଁ। ତ ଏବେ ଯୋଉଁ ଆମର ଯୋଉଁ ବାପା ମାଙ୍କ ଙ୍କର ଯୋଉଁ ପିଲାମାନଙ୍କ ପ୍ରତି ଯୋଉଁ ଟିକେ ଅବହେଳା ଦେଖା ଯାଉଛି। କଣ?
ଆପଣଙ୍କୁ ସେମିତି କଣ ପାଇଁ ଲାଗେଛି ବାପା ମାଙ୍କର ବି ପିଲାଙ୍କ ପ୍ରତି ଅ ବେଳା ଦେଖାଯାଉଛି ମତେ ଆପଣଙ୍କର ମାନେ ଆପଣଙ୍କ ଚାରି ପାଖରେ ହୁଏତ ସେମିତି କିଛି ଘଟିଥିବ।
ହଁ ସେ ଘଟିଛି କଣ ପାଇଁ ନାଁ ମୁଁ ଯେହେତୁ ମୁଁ ଆପଣଙ୍କୁ କହିଥିଲି ନା ଯେ ଯୋଉଁ କୋଚିଂ ସେଣ୍ଟରରେ ମୁଁ ସବୁ ଏଇ ସବୁ ଅନୁଭବ କରିଛି। କଣ ପାଇଁ ନା ସେ କେତେ ପିଲା ଅଛନ୍ତି ଯୋଉଁ ମାନଙ୍କର ପାଠ ପଢିବାର। ଇଛା ନାହିଁ ତ ତା ବାପା ମା ମାନେ ସେ ପିଲାମାନଙ୍କୁ ଖାଲି ଟିଉସନ ସ୍କୁଲ ପଠେଇ ଦେଇେ ସେମାନେ ନିଜର ଆସ ଖୁସି ଲାଭ କରନ୍ତି ଯେ ମୋ ପିଲାମାନେ ପାଠ ପଢୁଛନ୍ତି। କିନ୍ତୁ ସେମାନେ ଦେଖୁନାହାନ୍ତି ଯେ ଗୋଟେ ପିଲା ଘ ରେ କେତେ ସମୟ ପାଠ ପଢୁଛି ଯାଇକି ସ୍କୁଲରେ କଣ କରୁଛି କିମ୍ବା ଗୋଟେ କୋଚିଂ ସେଣ୍ଟରକୁ ପଠେଇ ଦେଲେ ସେଠି ସେ ପଚାଶ ଷାଠିଏ କ୍ଲାସ ରୁମ ରେ ପିଲାଙ୍କ ସହିତ ବସି ସେ ପାଠ ପଢୁଛି। ନା ତାଙ୍କ ସହିତ ହସଗପ କରୁଛି। କଣ ପାଇଁ ନାଁ ଏଠି ଦେଖୁଛି ମୁଁ ଯୋଉ କୋଚିଂ ସେଣ୍ଟର ରେ ଏଠି ଆମର ଯୋଡେ ତିନିଟା କୋଚିଂ ସେଣ୍ଟର ଅଛି ତ ଗୋଟେ କୋଚିଂ ସେଣ୍ଟରରେ ଅଳ୍ପ ଅଳ୍ପ ପିଲା ମୁଁ ଯୋଉ କୋଚିଂ ଥିଲି ସେଥିର ବହୁତ ଅଳ୍ପ ପିଲା ଥିଲେ। ଆପଣ କୁହନ୍ତୁ ନିଜ ଅନୁଭୂତିରୁ ଗୋଟେ କୋଚିଂ ସେଣ୍ଟର ରେ ଚା ମାନେ କଣ ପିଲାଙ୍କୁ ଦେଖିବା ପାଇଁ ଗୋଟେ ଟିଚର ପାଖକୁ ଅଧିକ ସମୟ ଥିଲେ ଭଲ ନାଁ କମ ସମୟ ମାନେ ଯେମିତି କହିବାକୁ ଗଲେ ଗୋଟେ ଟିଚର ପଚାଶ ଷାଠିଏ ପିଲା ପାଙ୍କୁ ଘଣ୍ଟାକ ଯେତିକି ସମୟ ଦବ ନାଁ ଗୋଟେ କୋଡି଼ଏ ତିରିଶ ଟା ପିଲା ଭିତରେ ସମୟ ଦବାଟା ଭଲ ହବ?
ଚୌଡା କି
ନାଇଁ ନାଇଁ ବୁଝିପାରିଲିନି ଆଉ ହଁ। କଣ କହିଲେ ଆଉଥରେ କହିଲେ ଏଇ ଜିନିଷ ଟା?
ମୁଁ କହୁଛି କି ଗୋଟେ ଟିଚର୍ ଗୋଟେ ଟିଚର ସେ ଗୋଟେ ଘଣ୍ଟା ଗୋଟେ କ୍ଲାସ୍ କରିବ ହ୍ୟାଲୋ।
ହୁଁ ହୁଁ
ଗୋଟେ ସବଜେକ୍ଟ ମନେକର ମ୍ୟାଥ୍ ଗୋଟେ ସବଜେକ୍ଟ ସେ ଗୋଟେ ଘଣ୍ଟାରେ କ୍ଲାସ୍ କରିବ ସେ ପଚାଶଟା ପିଲାକୁ ଦେଖିବ ଏକା ସାଙ୍ଗରେ
ଆପଣଙ୍କର ନା ଭୟସ ଟା ଟିକେ କଟି କଟି ଯାଉଛି ଆଜ୍ଞା।
କଟି କଟି ଯାଉଛି ଏବେ କଟି କଟି ଯାଉଛି ହ୍ୟାଲୋ।
ହଁ ଆପଣ ହଁ କୁହନ୍ତୁ ଏବେ କୁହନ୍ତୁ।
ମୁଁ କହୁଥିଲି କି ଯେ ଯୋଉ ଉ ଟିଚର ମାନଙ୍କୁ ଯେଉଁ ଗୋଟେ କୋଚିଂ ସେଣ୍ଟର ଗୋଟେ ଘଣ୍ଟାଟେ ଯେଉଁ ପଚା ଷାଠିଏ ପିଲାଙ୍କୁ ସେ ଦେଖିବେ ଗୋଟେ ପିଲାକୁ ସେ କେତେ ଗୋଟେ ହାର୍ଡଲି ଗୋଟେ ଦି ମିନିଟ ର ସମୟ ଆଗକୁ ପଡିବ କିନ୍ତୁ ଯଦି ଗୋଟେ ଟିଚର ସେହି ମାନେ ଗୋଟେ କ୍ଲାସରେ ଦଶ କୋଡ଼ିଏ ଜଣ ପିଲାଙ୍କୁ ପାଠ ପଢ଼ାଇବ ସେ ବହୁତ ସମୟ ତାଙ୍କୁ ଦେଖିପାରିବ। ତ ବାପା ମା ମାନେ କଣ କରୁଛନ୍ତି ଯେ ପିଲାମାନଙ୍କର ଯୋଉଟା ସୁବିଧା ସେଇଟା ଦେଖୁ ଦେଖୁନାହାନ୍ତି ସେ ଦେଖୁଛନ୍ତି କୋଉଠି ବେଶୀ ପିଲା ଯାଉଛନ୍ତି। ତ ମୋ ଘର ପଡିଶାର ର ପିଲାମାନେ ଯୋଉଠି ଯାଉଛନ୍ତି ମୁଁ ସେଇ ସେଇଠିକି ମୋ ପିଲାକୁ ପଠେଇବି। ତ ସେ ଦେଖୁନାହାନ୍ତି ଯେ ପିଲାଙ୍କର ଭବିଷ୍ୟତ କୋଉ କୋଚିଂ ଗ କଣ କଲେ ଆଉ ମୋ ପୁଅ କେତେ ଘରେ ଆସିକି ପାଠ ପଢୁ଼ଚି ମୋ ପିଲାମାନେ ମାନେ ଆସି ଘରେ କେତେ ପାଠ ପଢୁଛନ୍ତି ସେଇଟା ଦେଖୁନାହାନ୍ତି ସେ ସେ ଖାଲି ଦେଖୁଛନ୍ତି ଯେ ମୁଁ ଅନ୍ୟ କୋଚିଂ ସେଣ୍ଟରରେ କେତେ କୋଉ ପିଲା ଟା ଭଲ ମାର୍କ ରଖିଲା ତ ତା ଅନୁସାରେ ସେମାନେ ସେ କୋଚିଂ ସେଣ୍ଟରକୁ ଛାଡ଼ୁଛନ୍ତି।
ଶୁଣନ୍ତୁ ଆପଣ ଏଇ ଜିନିଷ କହିଲେ ଠିକ ଅଛି ଯେ ଆମେ ବି ଏବେ ଗୋଟେ ଜିନିଷ ଦେଖୁ ଆମେ ବି ଗୋଟେ କଲେଜ କୁ ଯିବା ଆଗ୍ରହ ଏବେ ଦେଖିବା ଆପଣ ଆମେ ବି ଗୋଟେ କଲେଜ କୁ ଯିବୁ ବା ଆଗରୁ କଣ ଦେଖିଥାଉ କି ଯେ ସେଇଠି କେତେ ପିଲା ପାଠ ପଢ ଏଇଟା ଦେଖୁଛୁ ରିଜଲ୍ଟ କୋଉ କଲେଜ ଟା ଭଲଜଲ୍ କରଛି ଆମେ ବି ତ ସେଇ ଜିନ୍ସ ଜିନିଷ ଟା ଦେଖୁଥିଲୁ ସେଇ ସମୟରେ ହୁଏତ ଆପଣ ଏଇ ଜିନିଷ ଠିକ କହୁଛନ୍ତି ଯେ ପିଲା ଦେଖିକି କେତେବେଳେ ବି ନାଇଁ ପିଲାକୁ ଦେଖିକି ଆମେ କେତେବେଳେ କହିପାରିବାନି ଯେ ନାଇଁ ଏଇ ଏଇଠାକୁ ପିଲା ଅଧିକ ଯାଉଛନ୍ତି ମାନେ ଏଇ ଜାଗାକୁ ଆମକୁ ଛାଡିବା ଦରକାର। ସେଇ ଜିନିଷ ନୁହଁ ପାଠଟା କୋଉ ଜକିରେ ଠିକ ସେ ପଢା ହାଉଛି କିନ୍ତୁ ହଁ ଆମେ ରିଜଲ୍ଟ କୁ ତ ଦେଖି ପାରିବା ଜଣଙ୍କର ଫଳାଫଳ ଦେଖୁ ଦେଖିକି ହିଁ ନାଇଁ ସେଇ ପିଲା ଟା ଭଲ ପାଠ ପଢୁଛି ସେଇଠା ସେ ପିଲାଙ୍କର ଫଳାଫଳ ଜଣଙ୍କର ଫଳାଫଳ ଦେଖିକି ଆମେ କେବେ ବି ମଧ୍ୟ କହିପାରିବାନି ଯେ କୋଚିଂ ଟା ଭଲ କାହିଁକି ଗୋଟେ ବାପା ମାଙ୍କର ଦାୟିତ୍ଵ ରୁହେ ଯେ ଗୋଟେ ଛୁଆ ଯାଉଛି ମାନେ ମୁ ଖାଲି ଟିଉସନ ରେ ପାଠ ପଢିଲେ ହବନି ତା ସହିତ ସେ ନିଜସ୍ଵ ପାଠ ପଢା କେତେ କରୁଚି ଘରେ?
ହଁ ସେଇଟା ବି ସ ଆଜିକାଲି ଯୋଉ ବାପା ମା ମାନେ ଏବେ ଦେଖନ୍ତୁ ଯେମିତି କି ଗୋଟେ ବାପା ମା ଯଦି ଚାକିରିଆରେ ରହିବେ ମାନେ ସେ ଦିନକୁ ସକାଳୁ ଚାକିରି କୁ ଯିବେ ସ ବାପା ମା ଭୟ ବୋଥ ତାହେଲେ ସେ ପିଲାମାନଙ୍କୁ ଦେଖି ପାରିବେ ଯେ କେତେ ପିଲା ଆସୁ ଘରେ ପାଠ ପଢୁଚି କି କଣ?
ଆପଣ ନାଇଁ ଦେଖନ୍ତୁ ଯେତେ ବଡ ବ୍ୟସ୍ତତା ଭିତରେ ବି? ପୁଅ ଝିଅ ଯଦି ଆପଣ ପାଠ ପଢଉଛନ୍ତି ଖାଲି ଆମେ ପଇସା ଦେଇଦବା ଆଉ ସ୍କୁଲରେ ପଇସା ସା ଦେଇଦବା ଟିଉସନରେ ପଇସା ଦେଇଦବା ସେମିତି ଖାଲି କରିଦେଲେ ତ ହବନି। କିଛି ସମୟ ବି ଆପଣ ବେଶୀ ସମୟ ନ କାଢିଲେ ବି? ଆସିକି ଆପଣ ଟିକେ କିଛି ସମୟ ପାଇଁ ନିଜକୁ ନିଜେ ସମୟ ଦିଅନ୍ତୁ ବିଶ୍ରାମ ନିଅନ୍ତୁ ତାପରେ ଏମିତି ନାଇଁକ ଆମେ ଦେଖନ୍ତୁ ଯେତେ ଯେତେ ବ୍ୟସ୍ତତା ଭିତରେ ବି କାମ ନିଜର କ୍ଷେତ୍ରରୁ ଫେରିଲା ପରେ ଘରେ ଆସିକି ପୁଣି ସମୟ ଅନୁସାରେ ଖାଉଚୁ ନା ନାଇଁ ରାତିରେ ଶୋଉଛୁ ନା ନାଇଁ? ସେଇ ଜିନିଷ ଯଦି ଆମେ ସବୁ କରିପାରୁଛେ ଯଦି ପ୍ର ପ୍ରତିଦିନ ସେ ଜିନିଷ ଆମକୁ ଲାଗୁଛି ନାଇଁ ଆମର ପ୍ରତିଦିନର କାମ ଦୈନନ୍ଦିନ କାମ ବୋଲିକି ଆମେ ଯଦି ସେଇ ଜିନିଷଟାକୁ ରୋହୁଚି ତ ସେ ସମୟ ଭିତରେ ଆମେ ଏଇ ଜିନିଷକୁୁ ଗୋଟେ ଅଧଘଣ୍ଟା ସମ ସମୟ କି ପନ୍ଦର ମିନିଟ ସମୟ ଦେଇକି ଆମେ କାହିଁକି କରି ପାରିବାନି ସେ ଯଉ କଣ? ପଢିଚୁ ତୁ ଏଇଟା ବୁଝି ପାରିଲୁ ନା ନାଇଁ ଆମେ ଏତିକି ଯଦି ସମୟ କାଢିକି ଯଦି ବୁଝିପାରିବା ସେ ବି ଆମେ ଜାଣି ପାରିବା ଯେ ନାଇଁ ପିଲାଟା ବୁଝିାରୁଛି କି ନା ନାଇଁ ମୁଁ ପଇସା ଦେଇ ଦଉଛି ଠିକ୍ ଅଛି ହେଲେ ସେ ପାଠ ଟା ବୁଝି ପାରୁଚି ନା ନାଇଁ? ମାନେ ପାଠ ଟା ଧରି ପାରୁଚି ନା ନାଇଁ? ତାକୁ କଣ ଅସୁବିଧା ହୋଉଚି ଆମେ ସେଇ ସମୟ ଭିତରେ ଜାଣିପାରିବା ତାକୁ ହୁଏତ ଆମେ ପାଠ ପଢିବାକୁ ଆମ ପାଖରେ ସମ୍ ନ କିନ୍ତୁ ସେଥି ବିଷୟରେ ଆମେ ଜାଣିପାରିଲେ ତ ଆମେ ସେଇ ଜିନିଷ ଟା ଜଣେଇ ପାରିବା ନା? ସେଇ ଜିନିଷ ଟାକୁ ଆଗକୁ ଦେଖିବାକୁ ପଡିବ।
ବହୁତ ଏବେ କହିବାକୁ ଗଲେ ବାପା ମା ମାନେ ଏ ବହୁତ ଏବେ ନିର୍ଭର କରୁଛନ୍ତି କୋଚିଂ ସେଣ୍ଟର୍ ଉପରେ। ଆଉ ସେ ଏ ଘରେ ଆଉ ପିଲା ମାନଙ୍କୁ ଦେଖୁନାହାନ୍ତି ସେ ଭାବୁଛନ୍ତି ଘରେ ଏ ପିଲା ଟିଉସନ ଗଲା ସ୍କୁଲ ଗଲା। ପିଲା କେତେ ଆସିକି ଆମର ପାଠ ପଢିବ? ଆଉ ଘରେ ବସିକି ମୋବାଇଲ ଧଉଛନ୍ତି ମୋବାଇଲ ଦେଖ ପିଲା?
ନା ଏଇ ସମୟ ଟା ହେଲା ଆମର ପାଠ ପଢା ସମୟ। ହଁ ଏଇ ଆମର ପାଠ ପଢା ସମୟ ତ ଆମର ଏମିତି ତ ନାହିଁ ଯେ ସ୍କୁଲ ସକାଳୁ ସନ୍ଧ୍ୟା ପରେ। ପର୍ଯ୍ୟନ୍ତ ରହୁଛି ଯଦି ସକାଳୁ ବି କି ଅ ଯଦି ମଧ୍ୟାହ୍ନ ଯାଏ ରହିଲା। କି ଦିନ ଦଶଟାରୁ ଯଦି ଚାରିଟା ପର୍ଯ୍ୟନ୍ତ ବି ରହିଲା ଆପଣଙ୍କ ଛୁଆକୁ ସକାଳ ଛଅଟାରୁ ଦଶ ଟା ଯାଏ ସମୟ ମିଳିଲାଣି ଚାରିଟାରୁ ଛଅଟା ଯାଏ ରହିଲାଣି ସେଇ ଭିତରେ ଦି ଘଣ୍ଟାର କଣ ଯଦି ଟିଉସନ ଥିବ ତା ବାଦେ ବି ବହୁତ ସମୟ ମିଳୁଛି ଯୋଉ ସମୟ କି ଆମେ ଫୋନ ନ ଦେଖି ଦେଖି ଗୋଟେ ପିଲାକୁ କିଛି ଖେଳକୁଦ କରିବା ପାଇଁ ଆମେ ଛାଡି ପାରିବା। କିଛି ନିଜର ଯଦି ତାଙ୍କର ଅଲଗା କିଛି ଯଦି ଆକ୍ଟିଭିଟିସ ଅଛି ସେଇ ସବୁ ଜିନିଷ କରିବା ପାଇଁ ବି ଆମେ ଛାଡି ପାରିବା। ମାନେ ଯେମିତି କି ଜଣେ ଗୀତଲ, ଗୀତ ଗାଇବାକୁ ଚାହୁଁଛି। କିଏ ନାଚ ପସନ୍ଦ କରେ? କିଏ ତ ଚିତ୍ର କଳା କୁ ପସନ୍ଦ କରେ? ସେଇ ସବୁ ପାଇଁ ଆମେ ସେମାନଙ୍କୁ ମାଇଣ୍ଡ ଫ୍ରେଶ କରିବା ପାଇଁ ବି ସେ ସବୁ ବି ସୁବିଧା ଯୋଗେଇଦବା। ଆଉ ସେଇ ଜାଗାରେ ଫୋନ ଟାକୁ ନାଇଁ ଫୋନ ଟାକୁ ମୁଁ କହୁଛି ଫୋନ ଟାକୁ ଦୂରେଇକି ରଖିକି। ଆପଣ ଏଇ ସବୁରେ ଯଦି ପିଲାଟାକୁ ବି ଏନଗେଜ କରିଦେବେ ପିଲାର ଟାଇମ ବି ମାନେ
ମ୍ୟାନେଜ ହେଇଯିବ ଅ ଆଉ ତା ସହିତ ବାପା ମାାନେ ନି ନିଜର ପିଲାର ଅ ପାଠ ପଢାରେ କେତେ ଉନ୍ନତି ହେଉଛି ତାର ଧାରଣା ବିଷୟ ବି ମଧ୍ୟ ଜଣା ପଡିଯିବ।
ହଁ ପିଲା ବି ମନରେ ଗୋଟେ ଖୁସି ରହିବ ଯେ ନାଇଁ ମୋର ପାଠ ପଢା ସହିତ ମୁଁ ଯୋଉ ଜିନିଷକୁ ପସନ୍ଦ କରୁଛି ମୋ ବାପା ମା ମତେ ସେଇ ଜିନିଷ ଚକି ଦେଇଛନ୍ତି ଗୋଟେ ଗୋଟେ ଛୁଆ ଏମିତି ଥାଆନ୍ତି ଦେଖ ଦେଖିବେ ଯେ ଚିତ୍ର କରିବାକୁ ପସନ୍ଦ କରନ୍ତି କି ଖେଳିବାକୁ ପସନ୍ଦ କରନ୍ତି କିନ୍ତୁ ପାଠ ପଢା ଏସବୁ ଭିତରେ ସେମାନେ ସେ ସବୁ କରିପାରନ୍ତିନି ତ ବିରକ୍ତିଆ ହେଇଯାନ୍ତି ପାଠ ପଢନ୍ତିନି।
ହୁଁ ତାପରେ ଏବେ ଯୋଉ ପ୍ରକାର ଟେକ୍ନୋଲୋଜି ହେଲାଣି। ଯେମିତିକି ମୋବାଇଲ୍ ହେଉ ଟିଭି ହେଉ ତ ପିଲାମାନେ ଏବେ ଆଉ ପାଠ ପଢାରେ ବେଶୀ ଆଗ୍ରହ ହେଉନାହାନ୍ତି।
ଆପଣ କହୁଥିଲେ ନା ଯେ ଟେକ୍ନୋଲୋଜି ବି କିଛି ଖରାପ ହ ଆମେ ଏଇ ଟେକ୍ନୋଲୋଜି ପାଇଁ ବି କାଇହିଁ କୋଉ ଛୁଆ କୋଉ ଗାଁ ର ଯାଇକି ବି ବିଦେଶ ରେ ପହଞ୍ଚି ପାରୁଛି ତ ସବୁ କିଛି କଥା ନିର୍ଭର କରୁଛି ଆମ ଉ
ତ ଯେହେତ ହଁ ଯେମିତି କିି ପାଞ୍ଚଟା ଆଙ୍ଗୁଳି ଆମର ସମାନ ନୁହେଁ। ସବୁ ପିଲା ବି ସମାନ ନୁହନ୍ତି ନା ତ କିଏ ଏ ଟେକ୍ ଟେକ୍ନୋଲୋଜିର ସଦୁପଯୋଗ କରୁଛି କି ଅପଯୋଗ ବି ମଧ୍ୟ ଦୁରୁପଯୋଗ ମଧ୍ୟ କରୁଛି। ଏଆ କହୁଛନ୍ତି ନା ଆପଣ? ହଉ ଠିକ ଅଛି ଆପଣଙ୍କର ଚିନ୍ତାଧାରା ବି ବହୁତ ବଢିଆ।
ଆ
ହ୍ୟାଲୋ ହ୍ୟାଲୋ ଧନ୍ୟବାଦ।